ଲୋ
ହାଲୋ
ହଁ କୁହ? କଣ କରୁଛନ୍ତି? ଟିକେ ବ ନେଟୱାର୍କ ଉପରକୁ ଆସନ୍ତୁ। ହାଲୋ
ବିଲା ହଁ ଶୁଭିଲା।
ହଁ, ହଁ ଶୁଭିଲା।
କହିଲି କଣ କରୁଛ? କଣ କରୁଛ?
ବସିଛି ଆଉ।
ହଉ ଆଉ, ଆଉ ଖାଇ ପି ସାରିଲେଣି?
ହୁଁ, ଖାଇ ସି ଖାଇନି ଏବେ ଖାଇବି ସମସ୍ତେ ଖାଇସାରିଲା ପରେ ଖାଇବି ଆଉ।
ଆଚ୍ଛା। ଆଉ ହଁ ମୁଁ ବି ଏଇ ଖାଇକି ଆସିଲି ଏବେ।
ଓହୋ। ସେ ତମ ପ୍ରିୟ ଖାଦ୍ୟ କଣ?
ମତେ ଅଧିକ ଭଲ ଲାଗେ ବିରିୟାନୀ।
ମତେ ବି ବହୁତ ଭଲ ଲାଗେ।
ମତେ ବି ବହୁତ ଭଲ ଲାଗେ।
ମତେ ବିରିୟାନୀ ବହୁତ ଭଲ ଲାଗେ, ମଟନ ବିରିୟାନୀ ବହୁତ ଭଲ ଲାଗେ।
ନାଇଁ ମୁଁ ମଟନ ଖାଇନି ମତେ ଚିକେନ୍ ବିରିୟାନୀ ଭଲ ଲାଗେ।
ଓହୋ। ଆଉ ତ ମାନେ ଆଉ କଣ ସବୁ ଭଲ ଲାଗେ?
ମତେ ଫୁଡ୍ ରେ ଅଧିକ କରି ଭଲ ଲାଗେ ଚାଉମିନ୍। ତମ ତମକୁ?
ମତେ ଭଲ ଲାଗେ ଚାଉମିନ୍, ଚାଟ ଏସବୁ ଆଉ।
ତମେ ଗୁପଚୁପ ଖାଉଛ?
ହୁଁ ଗୁପଚୁପ୍ ବହୁତ ଭଲ ଲାଗେ, ଦହିବରା ଭଲ ଲାଗେ।
ହୁଁ, ଖଟା ଜିନିଷ ତ ଅଧିକ ଭଲ ଲାଗେ।
ହୁଁ ଚାଟ୍ ଭଲ ଲାଗେ, ଗୁପଚୁପ୍ ଭଲ ଲାଗେ, ଦହିବରା ଭଲ ଲାଗେ। ଦହିବରା ସମସ୍ତଙ୍କୁ ଭଲ ଲାଗେ।
ହଁ।
ହଁ, ସବୁ ଝିଅଙ୍କୁ ଭଲ ଲାଗେ ଖାଇବା ପାଇଁ।
ସବୁ ଆଙ୍କୁ ଗୁପଚୁପ ଆଉ ଦହିବରା ଏଟା ତ ସମସ୍ତଙ୍କୁ ଭଲ ଲାଗେ।
ହୁଁ ସମସ୍ତଙ୍କୁ ସବୁ ଝିଅ ସବୁ କଲେଜ ଝିଅଙ୍କୁ ଯିଏ ବାହା ହେଇଛନ୍ତି ତା କୋବି ଏବେ ସବୁଠୁ ଏବେ ସବୁଠୁ ବେଶୀ ମୋମୋ ମୋମୋ ଟା ବହୁତ ଭଲ ଲାଗେ ସମସ୍ତଙ୍କୁ ପ୍ରାୟେ।
ଦେଇଯାଇଛି ମୋମୋ।
ମୋମୋ ଆଉ ଆବିତ ପ ଏବେ ତ ପୁଣି ମାନେ ବିରିୟାନୀ ବି ବହୁତ ପସନ୍ଦ ସମସ୍ତଙ୍କୁ କେତେ ଜଣଙ୍କୁ।
ହ
ଫାଷ୍ଟ ଫୁଡ୍ ରେ ସମସ୍ତଙ୍କୁ ବେଶୀ ଚାଟ୍, ଗୁପୁଚୁପ, ଆଉ ଦହିବାର ଭଲ ଲାଗେ।
ହଁଉ
ଆଉ କୁଆଡେ ଯି ମାନେ ମାନେ କଣ କରୁଛନ୍ତି ଏବେ ପଢା ପଢିଛନ୍ତି କଣ ଚାଲିଚି?
ନାଇଁ ଏବେ ପଢ଼ା ଚାଲିଚି ନାଇଁ ଏବେ ପଢା ପୁଢି ଚାଲିଚି ସବୁ।
ଅ କଣ ପଢୁଚୁ?
ତମର ଏବେକା ଗ୍ରାଜୁଏସନ ଚାଲିଛି।
ହଁ ହଁ
ତମର ସଇଲାନି?
ହୁଁ ମୋର ସରିଯାଚି।
ଆଚ୍ଛା ହଁ ତମକୁ ବିରିୟାନୀ କଲି ଆସେ?
ହୁଁ ହୁଁ ମୁଁ ତ ଗୋଟେ ଥର କ ତିଆରି କରୁଚି ଘରେ। ସମସ୍ତଙ୍କ ପାଇଁ ତିଆରି କରିଥିଲି। ଆଉ କେବେ କରିବି କିନ୍ତୁ ଭଲ ହେଇ ଥିଲା ଫାଷ୍ଟ ଥରଟା କରିଥିଲି ଏତେ ଭଲ ଥିଲା, ତାପରେ ଟା କରିଥିଲି ଭଲ ହେଇଥିଲା।
ଆଚ୍ଛା
ତମେ ତିଆରି କରିପାର?
ନା ମୁଁ କେବେ ତିଆରି କରିନି ।
ତୁ ମାନେ ରୋଷେଇ କର?
ହଁ ରୋଷେଇ କରେ କିନ୍ତୁ ବିରିୟାନୀ କେବେ ତିଆରି କରେନି।
ଓହୋ ତମର ମାନେ ତମେ କୋଉଟା ତମେ କୋଉଟା ସବୁଠୁ ଭଲ ସେ ଇଏ କରିପାର?
ଚିକେନ୍
ଚିକେନ ଭଲ କରେ।
ହୁଁ
ହୁଁ ହୁଁ
ତମେ?
ମତେ ମାଛ ତରକାରୀ ବହୁତ ଭଲ ଲାଗେ ମୁଁ ସେଟା ଭଲସେ କରିପାରେ, ଚିକେନ ବି କରିପାରେ କିନ୍ତୁ ମାଛ ଟା ଭଲସେ କରେ।
ମୋତେ ମାଛ ଭଲ ଲାଗେ କିନ୍ତୁ ତା କଣ୍ଟା ପାଇଁ ମତେ ଖାଇବାକୁ ମାନେ ଏତେ ଆଉ ଇଏ ଲାଗୁନି।
ହଁ ଛୋଟ ପିଲାମାନେ ପସନ୍ଦ କରନ୍ତିନି ବେଶୀ ପସନ୍ଦ କରନ୍ତି ଚିକେନ। ମୁଁ ମାଛ ପସନ୍ଦ କରେ କିନ୍ତୁ ଚିକେନ ବି ପସନ୍ଦ କରେ ଦିଟାଙ୍କ ପସନ୍ଦ କରେ।
ମୁଁ ମାଛ ଖାଉଥିଲି ମୋ ତଣ୍ଟିରେ କଣ୍ଟା ଫସି ଯାଇଥିଲା ତ ସେଇଥିପାଇଁ ମତେ ଆଉ ମାଛ ଭଲ ଲାଗେ ନା।
ଓହୋ
ଭଲ ଲାଗେ ତାର ଟେଷ୍ଟ ଭଲ ଲାଗେ କିନ୍ତୁ ଯୋଉ କଣ୍ଟା ପାଇଁ ମାନେ ଛୋଟ ଛୋଟ କଣ୍ଟା ଯୋଉଡା ସେଗୁଡା ଭଲ ଲାଗେନି ସେଥିପାଇଁ ଖାଇ ହୁଏନି ଆଉ।
ହଁ ମତେ କେହି ଛଡେଇକି ଦେଲେ ମୁଁ ଖାଇଦିଏ।
ହୁଁ ହୁଁ। ଏବେ ତମେ କୋଉ କଲେଜରେ ପଢୁଛ?
ହୁଁ ସେ ମୁଖ କାର୍ଯ୍ୟ କରୁଛି।
ଓହୋ।
ଗ୍ରାଜୁଏସ
ତମର କେବେଠୁ ହଁ ତମର କେବେଠୁ ସରିଲାନି।
ମୋର ଚାରି ପାଞ୍ଚ ବର୍ଷ ହେଇଗଲାନି।
ଆଛା।
ଚଣ୍ଡିଖୋଲ କଲେଜରେ।
ମୋର ଆହୁରି ଚାଲିଛି ଆହୁରି ଦି ବର୍ଷ ଅଛି।
ହଁ ହଁ। ଆଉ ତମକୁ କଣ ସବୁ କରିବାକୁ ଭଲ ଲାଗେ ହବିଜ?
ମତେ ତ ଅଧିକ ଭଲ ଲାଗେ ଏମତି ରୋଷେଇ କରିବା ପାଇଁ। ଆଉ ଗପ ବହି ପଢ଼ିବା ପାଇଁ। ଆଉ ଶୋଇବା ପାଇଁ ଏଇ ତିନିଟା ମତେ ଅଧିକ ଭଲ ଲାଗେ ହିଁ ହିଁ।
ଓହୋ।
ତମକୁ କଣ ଭଲ ଲାଗେ?
ମତେ ଭଲ ଲାଗେ ହୁଁ ଷ୍ଟୋରି ବୁକ୍ ପଢିବା ପାଇଁ ମାନେ ଗପ ବହି ଆଉ ପେଣ୍ଟିଙ୍ଗର ଅଛି ମାନେ ଚିତ୍ର କରିବା ପାଇଁ ଭଲ ଲାଗେ। ଆଉ ମାନେ ସବୁ ପ୍ରକାର ଉପନ୍ୟାସ ପଢିବାକୁ ଭଲ ଲାଗେ।
ଓହୋ। ତ ଗୋଟେ ଗପ କହୁନ ମୁଁ ଶୁଣିବି।
ଗୋଟେ ଗପ।
ହଁ।
ଗୋଟେ ଗୋଟେ ବି ମାନେ କହିବି ଗୋଟେ ଇଏ ବିଷୟରେ।
ହଁ କହୁନ।
ହ ଗୋଟେ ରାଜକୁମାର ଥିଲେ ହେଲା।
ହୁଁ।
ତାଙ୍କର ତାଙ୍କର ବାପା ମା ଥିଲେ ମାନେ ତାଙ୍କ ବାପା ବୋଉ ମାମା ଥିଲେ ତାପରେ ତାଙ୍କର ବିବାହ ହେଲା ଅନେକ ରାଜ୍ୟର ରାଜକୁମାରୀ ସହିତ। ତାପରେ କଣ ହେଲା ନା ବା ବିବାହର ପ୍ରଥମ ଦିନ ହ ସେ ରାଜକୁମାରୀଙ୍କର ମୃତ୍ୟୁ ହେଇଗଲା କୌଣସି କାରଣ ବସତ ତାପରେ ଜଣେ ଜଣେ ସାଧୁ ମାନେ ବାବା ଟାଇପର ଆସିକି କହିଲେ କି ତୁମ ରାଜକୁମାରୀ ବଞ୍ଚିଯିବେ କିନ୍ତୁ ତମକୁ ଯାଇକି ସେ ଯୋଉ ମାନେ ସେ ଗୋଟେ ରାଜ୍ୟର ପୁରା ରାଜ୍ୟ ଶେଷ ସୀମାରେ ଯୋଉ ପର୍ବତ ଅଛି। ତାପରେ ଗୋଟେ ତାପରେ ପର୍ବତ ଉପରେ ଗୋଟେ ପାଣିର ମାନେ ପାଣି ଅଛି ସେଇଠି ହ ଅଛନ୍ତି ମାନେ ବିରାଟ୍ ବିରାଟ୍ ସା ପ ତା ମଝିରେ ଗୋଟେ ପଦ୍ମ ଫୁଲ ଅଛି ସେଇ ପଦ୍ମ ଫୁଲକୁ ଆଣିକି ତାଙ୍କ ନାକେରେ ସେମାନେ ଯଦି ଶୁଙ୍ଘା ଯାଏ ତାହେନେ ସିଏ ବଞ୍ଚିକି ଉଠିବେ। ହେଲା ତାପରେ ତାପରେ
ତାପରେ ସେ ଏମା ରାଜ୍କୁମାର୍ ଗଲେ ବହୁତ୍ ସମୟ ଚାଲି ଚାଲି ଗଲେ। ସେ ରାଜ୍କୁମାର୍ କୁ ବଞ୍ଚେଇବାକୁ ଚାହୁଁଥିଲେ ଚାଲି ଚାଲି ବହୁତ୍ ସମୟ ବା ଟ ଗଲା ପରେ ଦେଖିଲେ ପାହାଡ ଅଛିକି ପ ମାନେ ଅସ୍ ମାନେ ଅ ପାଖେରେ ପହଞ୍ଚିଗଲେ ତାପରେ ଦେଖିଲେ ମାନେ ଆଖି ପାଉନଥିବା ପାହାଡ ସିଏ ବହୁ କଷ୍ଟରେ ଚାଲି ଚାଲି ଚାଲି ଚାଲି ଗଲେ ବାଟରେ ଏଁ ଗୋଟେ ଛୋଟ ମୂଷା ଆସ୍ଥିଲା ତାକୁ ମାନେ ସାପ ଟେ ଗୋଡେଇଥିଲା ଖାଇବା ପାଇଁ ହେଲା ତାପରେ ସେ ମୂଷା କହିଲା ତୁମେ ମତେ ବବଞ୍ଚାଅ ମୁଁ ତମକୁ ମାନେ ଅ ବିପଦ ବେଳେ ସାହାଯ୍ୟ କରିବି ତାପରେ ସେ ତାକୁ ସାପକୁ ତୀର ମାରି ତାକୁ ମାର୍ଦେଲେ ତାପରେ ମୂଷା ଟି କହିଲା ମତେ ବଞ୍ଚେଇଥିବାରୁ ତୁମକୁ ଧନ୍ୟବାଦ୍। ଆଉ ତମେ ଯା ଯେତେବେଳେ ତମର ଆବଶ୍ୟକତା ଅନୁଭବ କରିବ ମତେ ଡାକିବ ମୁଁ ତମକୁ ନିଶ୍ଚିତ ସାହାଯ୍ୟ କରିବି। ତାପରେ ସେ ଆଗକୁ ବଢି ଚାଲିଲେ ତାପରେ ଦେଖିଲେ ଜଣେ ସାଧୁ ବାବା ସିଏ ବସ୍ଚନ୍ତି। ତାଙ୍କୁ ମାରିବା ପାଇଁ କିଛି ଚୋର ଉଁ ଆ ସନ୍ତି ତାପରେ ତାକୁ ସେଥିପାଇଁ ମାରିଲେ ତା ମାରିବାକୁ ଆସ୍ଚନ୍ତି ସେତିବେଳେ ସେ ମାନେ ସର ମାରିକି ସେ ଚୋରଙ୍କୁ ମାର୍ଦେଲା ପରେ ସାଧୁ ବାବା କହିଲେ ତମେ ମ ତେ ବଞ୍ଚେଇଲ ତମେ ଯାହାବି ଏ ମାନେ ଯା ଯେତେବେଳେ ମ ତେ ଖୋଜିବ ମୁଁ ତମକୁ ନିଶ୍ଚିତ ଉଁ ସାହାଯ୍ୟ କରିବି ହଁ ତାପରେ ସେ ଚାଲିଲେ ଚାଲିଲେ ଚାଲିଲେ ଯାଇକି ପହଞ୍ଚିଲେ ପାହାଡର ଅଗ୍ରଭାଗରେ ପହଞ୍ଚିଲା ପରେ ଦେଖିଲେ ଗୋଟେ ବିରାଟ୍ ବଡ ପୋଖରୀ ତା ଭିତରେ ପଦ୍ମଫୁଲ ଫୁଟିଛି ଗୋଟେ ପଦ୍ମଫୁଲ ଫୁଟିଛି ସେ କିନ୍ତୁ ତା ଭି ତରେ ବହୁତ୍ ବଡ ବଡ ସାପ ରହିଛନ୍ତି ଯାହାର ବିଶରେ ସାଙ୍ଗେ ସାଙ୍ଗେ ମୃତ୍ୟୁ ହେଇଯାଏ। ସେ ଙ୍କ କରିବେ ତାପରେ କଣ ହେଲା ନା ଦେଖିଲେ ଗୋଟେ ମାଛଟେ ଛଟ୍ ପଟ୍ ହଉଚି। ବାହାରେ ଛଟ୍ ପଟ୍ ହଉଛି ତାପରେ କହିଲେ ସେ ରାଜ୍ ସେ ମାଛ କହିଲା ରାଜ୍କୁମାର୍ ମ ମତେ ବଞ୍ଚେଇ ଦିଅ ମତେ ପାଣିରେ ଛାଡି ଦିଅ ତାପରେ ସେ ତାକୁ ଛାଡିଦେଲେ କହିଲେ ତା ପ୍ରତିବଦଳରେ ତମେ ଯାହା ଚାହ୍ନିବ ମୁଁ ମାଗିବି ତାପେରେ ସେ ତାକୁ ଛାଡିଦେଲେ
ତାପରେ ସେ ପା ପାଣି ଭିତ୍ରୁକୁ ଯିବାକୁ ଚେଷ୍ଟା କଲା ବେଳାକୁ ଗୋଟେ ସାପଟେ ତାଙ୍କୁ କାମୁଡିଦେଲା। କାମୁଡି ଦେଲା ପରେ ସାଙ୍ଗେ ସାଙ୍ଗେ ରାଜ୍ କୁମାର୍ ସେଇଠି ଅଚେତ୍ ହେଇକି ପଡିଗଲେ ତାଙ୍କ ଦେହ ନୀଳବର୍ଣ୍ଣ ପଡିଗଲା ତାପରେ ସେ ଯୋଉ ଋଷି ଧ୍ୟାନ ଅବସ୍ଥାରେ ଜାଣିଦେଲେ ଯେ ସେ ତାଙ୍କୁ ସାପ କାମୁଡି ଦେଇଛି ତାପରେ ସେ ଋଷି ସେ ମୂଷା ସମସ ଆସିଲେ ତାପରେ ସେ ଯାଦୁ ଆସିକି ମାନେ ଗୋଟେ କିଛି ମାନେ ମନ୍ତ୍ର ଛିଞ୍ଚିଲା ପରେ ସେ ବଞ୍ଚିଲେ। ଏବଂ କହିଲେ
ତମର ଉଁ ସବୁ ଆଶା ପୂର୍ଣ ହବ। ଯଦି ତମେ ଏଇ ସେ ମାନେ ପଦ୍ମ ଫୁଲ ମାନେ ସେଇ ଯୋଉ ପୋଖରୀରେ ସେ ଯୋଉ ପବିତ୍ର ଗଙ୍ଗା ଜଳ ଛିଞ୍ଚିଲା ପରେ ମାନେ ଔଷଧ ଟାଇପର ଛିଞ୍ଚିଲା ପରେ ସେ ସବୁ ମରିଗଲେ ଏ ମାନେ ସାପ ଗୁଡା ଅଚେତ ହେଇଗଲେ। ତାପରେ ସିଏ ଆରାମସେ ପଦ୍ମଫୁଲ ନେଇ ଆସିଲେ ଆ ନେଇକି ଆସିକି ନେଇକି ଆସିକି ତାଙ୍କୁ ମାନେ ସ୍ତ୍ରୀଙ୍କୁ ଦେଲା ପରେ ସେ ବଞ୍ଚିଲେ ଭଲ ଲାଗିଲା।
ବହୁତ ଭଲ ଲାଗିଲା ଶୁଣିବା ପାଇଁ।
ହୁଁ
ମତେ ବହୁତ କାହାଣୀ ଶୁଣିବା ପାଇଁ ଭଲ ଲାଗେ ପଢିବା ପାଇଁ ବି ଭଲ ଲାଗେ।
ହଁ।
। ଆଉ ତମକୁ କୁଆଡେ ବୁଲିବା ପାଇଁ ଭଲ ଲାଗେ।
ହଁ ପାର୍କ ଆଉ ବେଶୀ ଜଙ୍ଗଲ ଯିଏ ମାନେ ଯୋଉ ଠି ଭଲ ନ୍ୟାଚୁଲାଲ ଜିନିଷ ଥିବ ସେଇଠି ଭଲ ଲାଗେ।
ଆଉ ତ ରଜରେ ସବୁ ସପିଂ କରି ସାରିଲଣି। ଡ୍ରେସ୍ ପ୍ରେସ୍ ନେଇକି ପାଲେଇ ଆସିଲଣି।